ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ।
ଆରେ ଭାଇ ତ ମ ଭଏସ ଫୁଣି ଆଉ ଥରେ ଧୀରେ ଶୁଭା ହେଲାଣି।
ହ୍ୟାଲୋ।
ହଁ ତ ମୁଁ କହିନି ଟିକେ ସାଉଣ୍ଡ ଟିକେ ଦଉନ
ସାଉଣ୍ଡଟା ଦେବି କେମିତି?
ତମେ ଫୁଲ୍ ସାଉଣ୍ଡ ପୁରା ଦେଇଦିଅ।
ଫୁଲ ସାଉଣ୍ଡ ହି ଅଛି।
ଭଏସ ପୁରା ସ୍ଲୋ ଶୁବାଯାଉଛି ଭଳିଆ କାନ୍ଦ ଲାଗିଲାଣି।
ତୋତେ ହିଁ ମୋ ଭଏସ ତା ଖାଲି ସ୍ଲୋ ଶୁଭୁଛି ଆଉ ସମସ୍ତଙ୍କୁ ତ ଠିକ୍ ଶୁଭୁଛି।
ମାନେ ସତ କହୁଛି ମାନେ, ମୁଁ ପୁରା ଫୋନ ଟା ପୁରା କାନରେ ଲଗେଇ ଦେଇଛି ସେଥିରେ ବି ପୂର୍ବ ପର ଯେ ସବୁବେଳେ ମାନେ ତମ ମେ ମାନେ ତମେ କଣ ବ୍ଲୁଟୁଥ ଲଗେଇଛ କି?
ହଁ।
ଏ ଖୋଲ ପ୍ଲିଜ ଖୋଲିଦିଅ ହଉ ମୋ ସାଙ୍ଗ ଟା ଖୋଲିଦିଅ। ସେ ଖୋଲିଲେ ସେ ଲଗେଇଲେ ହିଁ ପ୍ରୋବ୍ଲେମ୍।
ବ୍ଲୁଟ୍ରୁଥ ଖୋଲିଲେ ଆହୁରି ପ୍ରୋବ୍ଲେମ୍।
ତମେ କିଛି ହବନି ତମେ ଖୋଲିକି ଦେଖ ତାପରେ କହିବ।
ଯଦି ନହେଲା ସୁରସ ତତେ ପିଟିବି।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ଖୋଲିଲୁ ତ?
ହଁ।
ଏ କିଛି ସୁବୁ ଲଗେଇଦିଅ।
ଏ ବାଇ ଏରା ତ
ଆରେ ଭାଇ କଣ ଆମର ପ୍ରୋବ୍ଲେମ ଅଛି ଶୁଭା ହିଁ ଯାଉନି କଟିଯିବ ବୋଧେ ଲାଗିଲାଣି। ଏ ଛାଡ କଣ କରିବା।
ହ୍ୟାଲୋ। ହଁ ଏବେ ବି ଶୁଭୁନି ତତେ?
ଶୁବୁଚି ବାକି କଣ କହିଲ ଫିଫ୍ଟି ପର୍ସେଣ୍ଟ ସାଉଣ୍ଡ ଶୁବୁଚି ପୁରା ଲାଉଡ ଭଏସ୍ ଶୁୁବୁନି।
ଆଉ ତୁ ସେତିକିରେ ଆଡ଼ଜଷ୍ଟ କରିଦେ। ହେତିକିରେ ମାନେ କଲ୍ କଟିବନି।
କଟିଗଲେ ମୁଁ ଛାତରୁ ହଗିଦେବି। ଇ ଶଳାବେ, ସରି ସରି।
କ୍ଷମା କରିବେ, କ୍ଷମା କରିବେ।
ହ
ଆଉ ଆଉ କଣ କରୁଚନ୍ତି କୁହନ୍ତୁ?
ଆଉ ମୁଁ ଆପଣଙ୍କ କଥା ଶୁଣିକି ମୋ ମୁଣ୍ଡଟା ଖରାପ ହେଇଗଲାଣି।
ଆଁ
ଆପଣଙ୍କ କଥା ଶୁଣିକି ମୋ ମୁଣ୍ଡଟା ଖରାପ ହେଇଗଲାଣି।
ଓହୋ। ମୁଁ ଲାଇଟ୍ ଟା ବନ୍ଦ୍ କରିକି ପ ସାଙ୍ଗ ମାନଙ୍କ ସହିତ। ହଁ କୁହ ହଁ।
ଆଉ ଆପଣ କଣ କରୁଥିଲେ?
ମୁଁ ଏଇ ବସିକି ସୋଫାରେ ଗପୁଚି। ସବୁ ଏସି ରୁମ ରେ ଅଛନ୍ତି ଯେହେତୁ ମୁଁ ଏପଟେ ଅଛି, ମତେ ସବୁ ଡାକୁଛନ୍ତି କି ତୁ ଆସେ ଆସେ ତୁ ସେପଟେ କଣ କରୁଚୁ ଆସେ। ମ ମତେ ଲାଗୁଛି କି ସେ । ମୋର ହବ ଆଜି ଆଉ।
ଏ କାଲି ସି ନା ଯୋଉ ଆମର ଆଉ ଗୋଟେ ପୁରୁଷ ମିତ୍ର ଅଛନ୍ତି ଯୋଉ
ଆଜ୍ଞା।
ଆ ସିଏ କାଲି ମହିଳା ମହିଳା ଆମର ଜଣେ ମହିଳା ମିତ୍ରଙ୍କ ସହିତ ଗ ପୁଥିଲେ ରାତି ସାଢେ ଗୋଟେ ରେ, ତାଙ୍କର ପିତାଶ୍ରୀ ତାଙ୍କୁ ଦେଖି ଦେଇଥିଲେ। ଆଉ ତା ପ, ଆଜ୍ଞା ତାଙ୍କ ପର ଲିଷ୍ଟରେ ମୁଁ ଥିଲି। ତାପରେ ମୁଁ ବି, ତାଙ୍କ ପରେ ଲିଷ୍ଟରେ ମୁଁ ଥିଲି।
ଆରେ ଭାଇ ତାପରେ
ମାନେ କାଲି ମ ମୁଁ ସ୍ନେହା ନାମକ ଯୋଉ ମିତ୍ର ଆମର କିଟୁ
ହଁ ହଁ।
ଆଉ ସିନୁ
ହଁ।
ଆମେ ଚାରି ଜଣ ବସିକି ରାତି ଦି
ଆପଣ ନାମ ନିଅନ୍ତୁନି ଆପଣ ନାମ ନିଅନ୍ତୁନି।
ଆଚ୍ଛା ହଉ ଆପଣଙ୍କୁ ମୁଁ କେମିତି ବୁଝେଇବି ତାହେଲେ?
ଆପଣ ହାତୀ, ଘୋଡା, ଛେଳି ଦେଇକି ବୁଝେଇ ପାରିବେ।
ଆଛା ଆ
ଶୁଣ ଶୁଣ ଶୁଣ ଶୁଣ ଶୁଣନ୍ତୁ ହାତୀ ହଉଚି ଆମର ସେଇ ଯୋଉ ଆମେ ଆମ ହ୍ୱାଟ୍ସାଆପ୍ ରେ ଯିଏ ନାହାନ୍ତି। ଆଉ ଆମର ଆ ଆ ଆମର ଛେଳି ହଉଚନ୍ତି ଆପଣଙ୍କ ମିିତ୍ର। ଆମର ଆଉ ଘୋଡା ହଉ ଚନ୍ତି ଆମର ଯୋଉ ମାନେ ବାବା।
ଅ ହ। ବୁଝିଗଲି ବୁଝିଗଲି। ତ ମୁଁ ମୁଁ, ଛେଳି, ହାତୀ ଆଉ ଘୋଡ଼ା ଚାରିଜଣ କାଲି ରାତି ସାଢେ ଗୋଟେ ଦିଟା ଯାଏ ବସିକି ତିନି ଚାର୍ ଜଣ ଯାକ ଜଣେ ପରେ ଜଣେ ଜଣେ ପରେ ଜଣେ କଥା ହଉଥିଲୁ।
ହଁ।
ତ ତାପରେ କଥା ହେଇ ସାରିଲା ପରେ ମୁଁ ହାତୀ ବାବାଙ୍କ ସ ତ କଥା ହେଇ ସାରିଲା ପରେ ଆ ଛେଳି ହାତୀ ସହିତ କଥା ହଉଥିଲା। କିନ୍ତୁ ସେତିକି ବେଳେ
କହିଲେ ଏଇ କଥାଟି, ଆପଣ ଯୋଉ କଥା ଟି କହିଲେ ଆ ଆପଣଙ୍କର ମାନେ ସମୟ କେତେଟି ହବ ମାନେ ଏଇଟା କେତେ ଘଟିକେ ସମୟରେ ଆମର ହୋ ହୋ ହେଇଥିଲା ଏଇ ଯୋଉ ଆପଣଙ୍କ କଥା ଟି କହିଲେ।
ଆ ଏଇଟା କାଲି ରାତି ଗୋଟା ବେଳର କଥା କହୁଚି।
ଓହୋ ଆପଣଙ୍କ ମିତ୍ର ମତେ ଆପଣଙ୍କ ମିତ୍ର ମତେ ମେସେଜ କରିଚନ୍ତି ଆଉ କଣ ତାଙ୍କୁ କହିବି ମୁଁ ଜାଣି ପାରୁନି।
କ ମେସେଜ କରିଚନ୍ତି ଆ ମୋ ମିତ୍ରମାନେ ଛେଳି?
ସେଳି ସେଳି ସେଳି।
ଆଜ୍ଞା କଣ ମେସେଜ କରିଚନ୍ତି ସିଏ?
ତାଙ୍କୁ ମୁଁ କହିଥିଲି କଲ କ ତାଙ୍କୁ ମୁଁ କିନ୍ତୁ ଆମ ଯୋଉ ପାଚିଲା ଚୁଟି ଆପଣ ସାଙ୍ଗ ଜଣେ ଥିଲା ଆପଣ ତାଙ୍କୁ ଚିହ୍ନିଚନ୍ତି।
କିଏ କିଏ କିଏ କିଏ?
ମୁଁ ଯୋଉ ପାଚିଲା ଚୁଟି ଆମର ଯୋଉ କୁହେ ସାଙ୍ଗ ଆସନ୍ତି ଆମର ବସ ରେ।
ଏ ମା।
ଆରେ ଆମର ଦୁଇ ସାଙ୍ଗ ସଜୋ ସ ସଙ୍ଗୀନ ଯୋଉମାନେ ଆମର ଯୋଉଟା ମହିଳା ମିଥିଲେ ଆପଣ ଯୋଉ ଆ ଜି ଯୁ ପୁଲ ବାଟି ବିଷୟରେ କଥା ହଉଥିଲେ।
ଓହୋ ମହିଳା ମିତ୍ର କଥା କହୁଚନ୍ତି ହଁ ହଁ ବୁଝିଲି ବୁଝିଲି।
ପାଚିଲା ଚୁଟି।
ହଁ ହଁ ଆପଣ ସେଇଟା କୁହନ୍ତୁନି ଆମ ମହିଳା ମିତ୍ର ପୁଣି ଏଇ ରାଗିଯିବେ ଯଦି ଅ
ନାନା ନାନା ଆ ମୁଁ ବୁଝିଲି କିନ୍ତୁ ମୁଁ ଆଉ ତାଙ୍କୁ ମାନେ ଏଇ ନା କୁହାହବ ନେନା ସେଥିପାଇଁ ମୁଁ ତାଙ୍କୁ ରଙ୍ଗିଲା ଚୁଟି କହିକି ଡାକେ। କହିଚି ନାଲି ଚୁଟି ନାଲି ଚୁଟି ନାଲି ଫରକ ବାଲି ଏଇ ଗୀତଟା ମନେ ପଡିଲା।
ନା ନାଲି ଚୁଟି ଆପଣ କହିଥିଲେ ବୋଲି ମୁଁ ଅଲରେଡ଼ି ଖବର ପାଇସାରିଥିଲି। ମତେ ଛେଳି କହିସାରିଥିଲା।
ସେଟା ପୁଣି କେତେବେଳେ କହିଲା?
ଛେଳି ଆପଣଙ୍କ ସହିତ କଥା ହେଲା ତାପରେ ମୋ ସହିତ ଅଲରେଡି କୋଡିଏ ମିନିଟ୍ କଥା ହେଇସାରିଛି। ମାନେ ଛେଳି ଆପଣଙ୍କ କଲ୍ କାଟିକି ମୋତ ସହିତ କଥା ହେଇଛି। ତ ସିଏ ମତେ କହିଦେଇଛି କି ଆପଣ ତାକୁ ନାଲି ଚୁଟି ବାଲି ଡକୁଛନ୍ତି ବୋଲି।
କାରଣ ନା ନିଆ ପନା ସେଥିପାଇଁ ମୁଁ ବହୁତ ପାପ ଅନୁଭବ କରୁଛି। ଛାଡ଼ନ୍ତୁ ଆପଣ ଆପରେ ମତେ କଲ କ ମାନେ ଆପଣ ଆପଣ କିବେ କି ଆମ ଶୟନ କୁ ଯିବି?
ମୁଁ କଲ୍ ଟା କରିବି। ଏବେ ଆପଣଙ୍କୁ ଠିକ ଠାକ୍ ଶୁଭୁଛି ତ?
ଆଜ୍ଞା ମୁଁ ଟିକେ କାନ ଟାକୁ କାନ ଭିତରେ ଫୋନ୍ ଟାକୁ ପସେଇ ଦେଇଛି।
ଆଉ ଆପଣ ସେମିତି ଶୁଣିକି ଆଡ଼ଜଷ୍ଟ କରିଦଅନ୍ତୁ। ଆଉ ମୁଁ ୟାଠୁ ଜୋରରେ ଚିଲେଇଲେ ମୋତେ ରାତି ବାରଟାରେ ଘରୁ ବାହାର କରିଦେବେ।
ଓ ବୁଝିଲି ବୁଝିଲ ବୁଝିଲି ଏକ୍ଟୁଆଲି ପ୍ରୋବ୍ଲେମ ଏୟା ହ ହଉଛି କି ଆପଣଙ୍କ ଫୋନ ଟା ମାନେ ଆପଣ ଜଉ ମାନେ କହୁଛନ୍ତି ସେଇଟା ଶୁଣାଯାଉନି ଛାଡନ୍ତୁ ଛାଡନ୍ତୁ।
ଆ କିନ୍ତୁ ଆପଣଙ୍କୁ ସେତିକିରେ ଆଡଜଷ୍ଟ କରିବା ପାଇଁ ପଡିବ। କାରଣ ସମସ୍ତେ ବି ସେତିକିରେ ଆଡଜଷ୍ଟ କରୁଛନ୍ତି।
ଆଜ୍ଞା ଜଚି ଯଦି ଆମର ଏଇ କାମଟି ମାନେ ମାନେ କିଛି ଦୁର୍ଭାଗ୍ୟ ବସତ ଆ କିଛି ହୋଇଇଗଲା ତ ଆପଣଙ୍କ ତମର ଲେନ ଦେନ କରିବେ।
ଆଚ୍ଛା ଆଛା ଏମିତି କଥା କି। ଆଉ ତାହେଲେ ସେତେବେଳେ ସେତେବେଳେ ଆପଣଙ୍କ କଥା ମୁଁ ବୁଝିବି ଆଉ।
ଆଜ୍ଞା କୁହନ୍ତୁ ଆପଣ କଣ ଖାଇଥିଲେ କଣ କୁହନ୍ତୁ?
ଏବେ ମୁଁ ଆପ ମୁଁ କଲେଜରୁ ଆସିକି ଖାଇଥିଲି। ତାପରେ ମୁଁ ଆଉ ଖାଇନି।
ମାନେ କଣ ଖାଇଥିଲେ କଲେଜ୍ ରୁ ଯାଇ ମାନେ କଣ ଖାଇଥିଲେ କଣ?
ମୁଁ କଲେଜରୁ ଆସିକି ରୁଟି ସହିତ ସୋୟାବିନ୍ ତରକାରୀ ଖାଇଥିଲି।
ଓ ସୋୟାବିନ ତକାରୀ।
ଆଜ୍ଞା।
ଓହୋ।
ଆଉ ଏବେ ରାତିରେ ନା ଆଉ କିଛି ଖାଇନି ଏବେ ରାତିରେ ମୋର ମାନେ ଏବେ ପାଇଁକି କିଛି ଖାଇନି ଆଉ ଟିକେ ପରେ ଯଦି ଇଚ୍ଛା ହବ ଖାଇବି ନହେଲେ ମୁଁ ଶୋଇ ଶୋଇବି ନେହିଁତ ଫୋନ୍ ଦେଖିବି।
ତାହାଲେଆଉ ମୁଁ କଉଚି ଆପଣ ଶୋଇପଡ଼ିବେ ତମ ସହିତ ମୁଁ କହୁଚି ମୁଯାଉଚି ଶୋଇପଡ଼ିବି ତ ଆ ଆ ଆପ ଆପଣ ମତେ ଦି ବର୍ଷ ।
ହଁ ତାପରେ ମୁଁ ଆପଣଙ୍କ ଘରକୁ ଯାଇକି ଆପଣଙ୍କ ସହିତ ଯୋଗାଯୋଗ କରିବି।
ଓହୋ ଘରେ ଆସିଲା ପରେ ମୁଁ କବାଟ ବନ୍ଦ କରିଦେବି ଆପଣ ଆଉ ଯାଇପାରିବେନି।
ଆଚ୍ଛା ଏମିତି କଥାକି ମୋତେ ତାରବି ଉପାୟ ଖୋଜିବାକୁ ପଡ଼ିବ ତାହେଲେ।
ଆଚ୍ଛା ମୁଁ ଝରକା କବାଟକୁ ବନ୍ଦ କରଦେବି ଆପଣଙ୍କୁ ଫ୍ୟାନେରେ ଟଙ୍ଗେଇ ଦେବି।
ଆପଣ କଣ? ଖାଇଥିଲେ କୁହନ୍ତୁ?
ମୁଁ ଖାଇଥିଲି ପଖାଳ ଭାତକୁ ଲମ୍ବା ଲମ୍ବା ଲମ୍ବା ଲମ୍ବା ଆଳୁ ଭଜା।
ଆଚ୍ଛା ଆଚ୍ଛା ଭଲ ଭଲ ଭଲ କଣ? ଦିଟା ଏକ ଭଲ କମ୍ବ କମ୍ବିନେସନ ଆଗ
ଥାଙ୍କ୍ୟୋଉ ଥଙ୍କ୍ୟୋଉ‌ ମାଡ଼ମ୍ ତା ତା ସବ ଧଳା ଧଳା କାକୁଡି ଧଳା ଧଳା।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ।
ଆ ତାହା ତାହା ତାହା ସବୁ ଗୋଲ ଗୋଲ ଗୋଲ ଗୋଲ ଲେମ୍ବୁ। ତାପରେ ଟିକେ ମୋଟା ମୋଟା ଲେ ଲଙ୍କା।
ହ ଆଉ ଛୋଟ ଛୋଟ ଲୁଣ।
। ଆଉ କଣ କୁହନ୍ତୁ ଆପଣ? ଆପଣ କିଛି ଗପ କୁହନ୍ତୁ ମତେ ଭାରି ନିଦ ଲାଗିଲାଣି ଆପଣ ଯେମିତି ଆପଣ ଯଦି ନିଦଟାକୁ ମାନେ ଭଙ୍ଗେଇ ଦେବେତ ଆପଣଙ୍କ ପାଖରେ ମୁଁ ଚିର ଉପକୃତ ହେବି।
ଆଉ ତାପରେ ଉପକୃତ ହେଇକି ମୋତେ କଣ ଲାଭ ମିଳିବ?
ଆପଣଙ୍କ ତାପ ସେଟା ଆପଣ ସେଇଟା ଧନ୍ୟ ଆପଣ ସେଇଟା ଆପଣଙ୍କ ପାଇଁ ମାନେ ଋଣ ଆପଣ ସେଇଟା ମାନେ ଆପଣଙ୍କ ପାଇଁ ମାନେ ପଇସା ଆକାରରେ ମିଳିବ।
ଆଚ୍ଛା ଏମିତି କଥାକି ମୁଁ ଆପଣଙ୍କୁ କହିଥିଲି ମନେ ଅଛି ନା ନା ଆପଣଙ୍କୁ କହିନଥିଲି ଆମର ଇ ଭାଇ ମୋର ଜଣେ ପୁରୁଷ ମିତ୍ର ଯୋଉ ଅଛନ୍ତି ଯୋଉ ଘୋଡ଼ା
ଆଜ୍ଞା।
ସେ ମୋତେ ନଜଣେଇକି ମୋତେ କଲ୍ କରିସାରିଲେଣି ମୁଁ ଏବେ କଣ କରିବି? ଏବେ ତାଙ୍କର କଲ୍ଟା କଟିଯିବ କିକଣ କରିବି ଜାଣିପାରୁନି?
ମାନେ ଆପଣ ମାନେ ସେ ଆପଣଙ୍କୁ ଏଇ ଏଇ ମାନେ ଏଇ କାମ ପାଇଁ କଲ୍ କରିଚନ୍ତି?
ଆଜ୍ଞା ଆଜ୍ଞା ମୋତେ ନଜଣେଇକି ମୋତେ କଲ୍ କରିସାରିଲେଣି ଏବେ ମୁଁ ଆପଣଙ୍କ ସହିତ କଥା ହୋଉଚି ଆପଣଙ୍କ ସହିତ ମୋର କଲ୍ ସେ ମୋତେ କୋଉ ନମ୍ବରରେ କଲ୍ କରିୁଛନ୍ତି ମୁଁ ବି ଜାଣିପାରୁନି। ଏବେ ଆପଣଙ୍କ ସହିତ ମୋର ନଅ ମିନିଟ୍ ହେଇଗଲାଣି।
ଗୋଟେ କାମ କରିବା ଆପଣ କାମ କରନ୍ତୁ ଆଉ ଟିକେ ରହିଯାଆନ୍ତୁ। ଆପଣ ତାପରେ ତାଙ୍କ ସହ କଥା ହେଇ ପଡ଼ିବେ ଆପଣ ମତେ କାଲି କଲ୍ କରିବେ କାଲି ଯୋଗାଯୋଗ କରିବେ।
ଆପଣଙ୍କ ସହିତ ମୋର ଅଲରେଡ଼ି ଟାଇମ୍ ହେଲାଣି ତ ମୁଁ
କାଇଁନା ଆପଣ ରହିଯାଆନ୍ତୁ ଆପଣ ରହିଯାଆନ୍ତୁ ଆଉ ଟିକେ ସମୟ। ହାଲୋ।
ହାଲୋ।
ହଁ ଆପଣ ଟିକେ ରହିଯାନ୍ତୁ ଆପଣ ଆଉ ଟିକେ ସମୟ ରହିଯାଆନ୍ତୁ ଆଉ କିଛି ସେକେଣ୍ଡ ଆପଣ ତାଙ୍କୁ କଲ୍ କରିଦେବେ।
ତାଙ୍କ କଲ୍ଟା ରିଜେକ୍ଟ ହେଇଯିବ।
ସିଏ ତାଙ୍କର ଯାଦୋଷ ନଥାଇ ଆପଣଙ୍କୁ ପହଚାଇଲେନିତ ଗୋଟେ କାମ କରନ୍ତୁ ଏଇ କାମ ସରିଲା ପରେ ମୁଁ ଶୟନକୁ ଯିବି ଏବେ ଆପଣଙ୍କ ସେଇ ଭାଇ ସେଇ ଭାତଙ୍କ ସହିତ କଥା ପଡ଼ିବେ ଆପଣ କ ସକାଳୁ ଉଠୁଉଠୁ ମତେ ଯୋଗାଯୋଗ କରିବେ।
ଆଚ୍ଛା ମୁଁ ସକାଳୁ ଉଠିଲା ବେଳକୁ ଅ
ଆପଣ ଉଠିଲେ ଆପଣ ଉଠିଲେ ମତେ ଗୋଟେ କମି ମାନେ ମେସେଜ କରିଦେବେ ମୁଁ ସେ ତେଳକୁ ପୁରା ଦୌଡି ଦୌଡ଼ି ଆସିବି ହାରି। ଫୋନ ଧରିଦେବି ଆପଣ କଲ୍ କରିବେ ମୋ ପ୍ଲସ କଥୋପକଥନ କରିବି। ଯେତେଳେ ସେ ଭାଇଙ୍କଥା ଭା କଟି ମାନେ କଟିଯାଇଛି ସେ ବହୁତ ଦୁଃଖ ପ୍ରକାଶ କରିଥିବେ।
ନା ଏବେ ଯାଏ ବି କଟିନି ହଉ ହଉ ଆପଣଙ୍କ ସହିତ ମୁଁ କାଲି କଥା ହେଉଛି।
ଆଜ୍ଞା ଧନ୍ୟ ଆଜ୍ଞା ହଉ ଧନ୍ୟବାଦ ମୁଁ ଆପ ମୁଁ ରଖୁଛି।
ଆଜ୍ଞା ଆଜ୍ଞା।